ହ୍ୟାଲୋ, ହଁ କୁହନ୍ତୁ।
ହଁ ଭାଇ ନମସ୍କାର।
ନମସ୍କାର।
ଆଉ ଆପଣ ଆଡେ ଯୋଉ ଧାନ ରୋଇବା କଥା କହୁଥିଲେ। ଆପଣଙ୍କର କଣ କେତେ ମୂଳିଆ ଦରକାର ବର୍ଷା ହେଲାଣି ତ ଧାନ ତଳି ପକେଇଲେଣି?
ଟିକେ, ଆଜ୍ଞା ଆମର ଯେହେତୁ ବର୍ଷା ଦିନ ଆସିଲାଣି ସେଥିପାଇଁ ଆମର ଧାନ ଗୁଡିକ ଉ ହଁ ଧାନ ଗୁଡିକ ପାଣିରେ ପଡିଲାଣି। ଏବଂ ଧାନ ଗୁଡିକ ପାଣିରେ ପଡି ବାହାର କରି ଶୁଖା ହେଇ ଗଜା ହେଇଗଲାଣି, ଆ ଆମର ହୁଁ, ହଁ ତଳେ ପଡିଛି ଆଉ। ହଁ ବିଲ ଗୁଡିକ ବିଲ ଗୁଡିକ ମଧ୍ୟ ଚାଷ ହେଇଗଲାଣି?
ଆପଣ ସାଇଟରେ ଆପଣ ସାଇଟ ରେ ଯୋଉ ଗପୁଛନ୍ତି ଟିକେ ମନା କରନ୍ତୁ।
ଆଜ୍ଞା ହଁ ଆଉ ଠିକ ଅଛି, ହଁ ଆମର ମୂଲ୍ୟ
ଆପଣ କଣ କହୁଥିଲେ?
ହଁ ମୁଁ କହିଲି ଆମର ଯେହେତୁ ତଳି ବିଲ ଗୁଡିକ ବହୁତ ଦିଗୁ ଦିମାଣେ ଖଣ୍ଡେ କରିୁଛୁ ସେଥିପାଇଁ ଆମର କି କି ମୂଲିଆ ଦରକାରେ ସେଗୁଡ଼ିକୁ ତଳିକୁ ରୁ ଯୋଉ ବୁଣିବା ପାଇଁ ଏବଂ ଆ ରହିବା ପାଇଁ ସେଥିପାଇଁ ଆପଣଙ୍କୁ ଯେ ପଚାରିଥିଲେ ଆପଣ ଯଦି କୌଣସି ମୂଲିଆର ଚିହ୍ନା ଅଛନ୍ତି? ଓହଁ ଆପଣ ସମ୍ପର୍କ କରନ୍ତୁ।
ଶୁଣନ୍ତୁ ଆମର ଏଠି ଟାଇଚିନି ଧାନ ବୁଣା ହେଲାଣି ବୁଝିଲେ ନା, ଆମ ହଁ ଖରା ହଉ ବର୍ଷା ହଉ ଶୀତ ହଉ ଆମ ଟାଇଚିନ ଧାନ ବୁଣି ଦଉଛି ବୁଝିଲେ ନା। ଟାଇଜିନ୍ ଧାନ ଆମର ବର୍ଷକୁ ପାଞ୍ଚ ଥର ଲଗା ହେଇକି ପାଞ୍ଚ ଥର ମାନେ କିଏ ହଉଛି ବୁଝିଲେ ନା କଟା ହଉଛି? ଆଉ କଣ ତ ଜାଣିଥିବେ? ଆଉ ଆମର ରଖିଛୁ ପଇଁଚାଳିଶ ଷାଠିଏ ମୂଲିଆ। ଆପଣଙ୍କ ଯଦି ଦରକାର ବୁଝିଲେ ନା? ଆମକୁ ଫୋନରେ ଜଣେଇଦେବେ ତିନି ଚାରି ଦିନ ଭିତରେ, ଆମେ ଗୋଟେ ଟାଟା କରିକି ପାଞ୍ଚ ଛଅଟି କିମ୍ବା ଦଶଟି ମୂଲିଆ ଆପଣଙ୍କୁ ଦେଇପାରିବୁ।
ଆଜ୍ଞା।
କାହିଁକି ନା ବର୍ଷା ସିଜିନ ଅଛି ଆମର ଏପଟେ ପୋଟଳ, ବାଇଗଣ। ଭେଣ୍ଡି ଲଗା ଯାଉଛି ମାର୍କେଟ ରେ ବିକାହବ। ଆଉ ଧାନ ଚାଷ
ହଁ ମୋର ଉ କୋଡିଏଟି ମୂଲିଆ ଦରକାର। କାରଣ? ସିଏ ତଳିଟି ରୋଇବେ ଓପାଡିବେ ଏବଂ ଅ ତାକୁ ମଧ୍ୟ ବିଲ ଧାନ କ ଟା ପର୍ଯ୍ୟନ୍ତ ସେ ସମସ୍ତ କାମ ସମ୍ଭାଳିବେ। ହିର ଏବଂ ସମସ୍ତ କାର୍ଯ୍ୟ ଯେହେତୁ ମୁଁ ଏକୁଟିଆ ତ ସେଗୁଟା ସବୁ ସମ୍ଭାଳି ପାରିବିନି। ସିଏ ଆପଣଙ୍କୁ କୋଡିଏ ଆଜ୍ଞା। ସେଥିପାଇଁ ମୁଁ କହୁଥିଲି ତାଙ୍କ ସାଙ୍ଗେ କଥାବାର୍ତ୍ତା ହେଇ ସିଏ କେତେ କଣ ପଇସା ନେବେ ଏବଂ ଆ ସେ ସମସ୍ତ କାର୍ଯ୍ୟ ସେ ବିଲର କରିବେ।
ହୁଁ।
ସାଡେ ସବୁ ସାରି ସାରିକି ଯିବେ ଆଉ।
ଓହୋ। ଆଉ ଆପଣ ଧାନ ଯୋଉ ଭେଦେଇଲେଣି?
ଆଜ୍ଞା। ମୁଁ ଧାନ ପକେଇ ଦେଇଥିଲି ସେ ଧାନ ଗୁଡିକ ଗଜା ମଧ୍ୟ ହେଇଯାଇଛି।
ଆଜ୍ଞା। ଆଉ ତାକୁ ଗୋଟେ କାମ କରନ୍ତୁ। ଆପ ଆପଣ ଧାନ ଗଜା ଭାଙ୍ଗିବା ପାଇଁ ମୂଲିଆ ନେବେ ନା ନିଜେ ହାତରେ ଭାଙ୍ଗିଦେବେ?
ନାଇଁ ମୁଁ ଯେହେତୁ ମୁଁ କହୁଛି ଆପଣ ଦି ମାଣେ ନେଇଛି ମୁଁ ଏକୁଟିଆ ତ ସକ୍ଷମ ନୁହେଁ ଏଗୁଡିକ କରିବା ପାଇଁ। ଯଦି ଆପଣ ଆଜ୍ଞା। କୁହନ୍ତୁ ହଁ।
ଶୁଣନ୍ତୁ। ଆପଣ ଯଦି ମୂଲିଆ ଦରକାର ଗୋଟାଏ ରେ ଦି ଜଣଙ୍କୁ ଦି ମାଣେ ବିଲ ପାଇଁ ଆପଣ ଗଜା ଭାଙ୍ଗି ପାରୁନାହାନ୍ତି? ଆମେ ଜାଣିପାରୁଛୁ ଆପଣ ପୁରା ଦୁର୍ବଳ ଅଛନ୍ତି। ବୁଝିଲେ ନା?
ଆଜ୍ଞା।
ମୁଁ ସେଥିପାଇଁ ଗୋଟେ କାମ କରୁଛି। ଆପଣଙ୍କୁ ଚାରିଟି ମୂଲିଆ ଦେଇ ଦଉଛି। ସେ ଗଜା ଭାଙ୍ଗିବେ। ବୁଝିଲେ ନା? ଆଉ ହୁଁ। ତାପରେ ଆପଣ ଆପଣ କେତେ ଆପଣ କେତେ ଟଙ୍କା ଦେବେ?
ଆଜ୍ଞା। ସେଠି ସେ ଗଜା ଗୁଡିକ ଭାଙ୍ଗିବା ପରେ ସେ ମୂଲିଆ ମାନେ ସେ ଗଜକ ଗୁଡିକୁ ନେଇକି କ୍ଷେତକୁ ଯିବେ ଏବଂ ସେ କ୍ଷେତରେ ସେ ଉମ୍
ଶୁଣନ୍ତୁ। ସେ କଥା ପଡି ମୁଁ କହୁଥିଲି ଆପଣଙ୍କୁ କେତେ ଟଙ୍କା ଆପଣ ଦେବେ ତାଙ୍କ ମଜୁୁରୀରେ?
ଆଜ୍ଞା। ଆପଣ କହିବେ ନା ଆପଣ ଯେହେତୁ ମୂଲ୍ୟ ଗୁଡିକ ଦଉଛନ୍ତିଲ ଆପଣ କହିବେ ତାଙ୍କ ମଜୁରୀ କେତେ କଣ ରହୁଛି?
ଆମ ଏପଟେ ଚାରିଶହ ପଚାଶ ଟଙ୍କା ଚାଲିଛି ବୁଝିଲେ ନା? ଖାଇ ପିଇକିନା ପେଟେ। ପ୍ରଥମେ ସକାଳୁ ଯିବେ ତାଙ୍କୁ ଚା ବିସ୍କୁଟ ଦେବେ। ବୁଝିଲେ ନା? ତାପରେ ତାପରେ ଆପଣ ଏଗାରଟା ବେଳକୁ ବରା ଏବଂ ଇଟିଲି ବା ତରକାରୀ ଦେବେ। ନହେଲେ ପଖାଳ, ଭଜା ଦେବେ। ତାପରେ ଆମର କାମ ସରିଲା ପରେ ଶୁଣନ୍ତୁ ଖଡ଼ ଧଡ଼ ଟିକେ ଶୁବୁଚି କଣ କରୁଚନ୍ତି ଏମିତି ଖଡ଼ ଧଡ଼ ଶୁବୁଚି।
ତୁ ଆଗେ କଉନୁ?
ଭଲଭାବରେ କଥା କୁହନ୍ତୁ ଶୁଣନ୍ତୁ ତାପରେ ରା ଯୋଉ କାମ ସଇଲା ପରେ ଯେତେବେଳେ ଧାନଟି ଭାଙ୍ଗି ସାରିବେ
ହୁଁ।
ତାପରେ କଣ କରିବେକି ଆପଣ ତାଙ୍କୁ ପଇସା ସହିତ ଯାହା କରଥିବେ ଘରେ ଖାଦ୍ୟ କିମ୍ବା ହୋଟେଲରୁ କିଣିକି ଆଣିକି ଦେବେ। ସେ ଖାଇବେ ବୁଝିଲେନା ଆଉ ଯଦି ଆ ଆପଣ ଶୁଣନ୍ତୁ ଆପଣ ଯଦି ଖୁସି ପାଇଲା ଭଲ କାମ କରିଥିବେ ପଚାଶେ ଟଙ୍କା ଲେଖାଏଁ ଏକ୍ସଟ୍ରାବି ତାଙ୍କୁ ଦେବେ।
ଆଜ୍ଞା ମୁ ପାଞ୍ଚଶହ ଟଙ୍କା ତାଙ୍କ ଛଅଶହ ଟା ମଧ୍ୟ କୁନ୍ତିତ ହେବିନି। ଯଦି ସେକାମ ଗୁଡ଼ିକ ଭଲ ଭାବେ କରିବେ ଏବଂ ଆଉ ସମସ୍ତ ତ କାର୍ଯ୍ୟ ଭଲସେ କଲେ ନା ମୁଁ ପାଞ୍ଚଶହ ଜେଗାରେ ତାଙ୍କୁ ଛଅଶ ଦେବାରେ ମଧ୍ୟ କୁନ୍ଥିତ ହେବିନି।
ଓହୋ। ତାହେଲେ ଗୋଟେ କାମ କରନ୍ତୁ ମୁଁ ଆପଣଙ୍କୁ କହୁନ ଦରକାରେ କୁହନ୍ତୁ ଆମେ ଫୋନ୍ କରୁ କଥା ହେଇକି ଆପଣଙ୍କୁ ପଠେଇଦେବି।
ହଁ ସେ ମୂଲ୍ୟ ଗୁଡ଼ିକ ଆପଣ ଯୋଉ ପଠେଇବେ ସମସ୍ତ କାର୍ଯ୍ୟ କରିପାରିବେତ?
ସମସ୍ତ କାର୍ଯ୍ୟ କରିଦେବେ ଗାଈ ଗୁହାଳ ଠାରୁ ଧାନ କଟା ଯାକେ ସବୁ ଜାଣିଚନ୍ତି।
ଆଜ୍ଞା।
ଠିକ୍ ଅଛି ଆପଣ ଯେହେତୁ ମୁଁ ଧାନ ଗୁଡ଼ିକ ପକେଇ ଦେଇଚି ସେଗୁଡ଼ିକ ଗଜା ହେବାକୁ ଲାଗିଲାଣି ଆଉ ଠିକ୍ ସେ ଗଜା ହେଲା ପରେ ମୁଁ ଆପଣଙ୍କୁ ସମ୍ପର୍କ କରିବି ସିଏ ଆପଣ ସେମୂଲ୍ୟା ଗୁଡ଼ିକ ପଠେଇଦେବେ? ସେମୂଲିଆ ଗୁଡ଼ା କଉଥିରେ ଆସିବେ କଣ ଆସିବେ ଆପଣ ଗାଡ଼ି ଭଡ଼ା ଭଡ଼ି ବି ଆପଣ ସେଥିରେ ଯୋଡ଼ିବେ ନାଗାଡ଼ି ମଢିଆ ଅଲ
ଶୁଣନ୍ତୁ ଶୁଣନ୍ତୁ ଗାଡ଼ି ଯୋଉଟା ତା କଣ ମୁଁ ଆପଣଙ୍କୁ ମୂଲିଆ ଦେବି ମୁଁ ପଇସା ଦେବି ଶୁଣନ୍ତୁ ଆପଣହିଁ ଗାଡ଼ି ଭଡ଼ା ଦେବେ। ବୁଝିପାଇଲେନା।
ଆଜ୍ଞା।
ଆଉ ସିଏ ପୁଣି ହାଇ ଫାଇ ଲୋକ ପୁଣି ହାଇ ଫାଇ ମୁଲିଆ ବୁଝିଲେନା। ତାଙ୍କୁ ଭଲ ଭାବରେ ଖାଇବାକୁ ଦେବେ ଯେପରିକି ସିଏ ଅସନ୍ତୁଷ୍ଟ ଯେମିତି ନହବେ ବୁଝିଲେନା।
ହୁଁ ଆପଣ ଆପଣ ଆପଣ ସେଇଗୁଡ଼ା ଯୋଉ ମୂଲିଆ ଗୁଡ଼ା ଆସିବେ ତାଙ୍କର ବହୁତୁ ଇଏ ରହୁଚି କଣ କହିଲେ ସେଇଟା କୁହନ୍ତି।
ରୁବାବ ରହୁଥିବ କହୁଚନ୍ତିତ ସେଇ ନାଇଁକି ଶୁଣନ୍ତୁ ଆପଣ ଧାନ ଆପ ଆପଣ ଧାନ ଗଜା ହେଇଯାଇଚିତ?
ହୁଁ।
ଧାନ ବଜା ହେଇଯାଇଚି ତାହେଲେ ମୁଁ କାଲି ସକାଳେ ତିନି ଜଣ ମୁଲିଆକୁ ପଠେଇ ଦଉଚି ବୁଝିଲେନା ଆପଣ ଧାନ ଗଜା ଭାଙ୍ଗିଦେବେ ଆଉ ଆପଣଙ୍କ ହୀର ଯୋଉ ହିରୋ ଦବାଟା ହିରୋ ଯୋଉ ହଣାଟା ହିରୋ ହାଣିବା ପାଇଁ ତିନି ଜଣ ମୂଲିଆ ପଠେଇବିକି?
ଆଜ୍ଞା ପ୍ରଥମେତ ଆପଣ ଯୋଉ ଦୁଇଟି ମଲିଆରୁ ଦୁଇ ଜଣ ଏଠି ଘରେ ଧାନ ଗୁଡ଼ିକ ଭାଙ୍ଗା ଭାଙ୍ଗି କରିବେ ଆଉ ଜଣେ ବିଲୁ ଯାଇକି ପାଣି ଗୁଡ଼ାକୁ ଇଏ କରି ଯେହେତୁ ପଡ଼ିବ କାଲି ଗଜ ଗୁଡିକ ସେଥିଇଁ ପାଣି କାଟି ବିଲ ଟକେ ଶୁଖିଲା କରିବେ ତାପରେ ଆ ଯଏମିତି ତଳି ଗୁଡିକୁ ନେଇ ପକା ପକି କରିବି ଆଉ ପକେଇଲା ପରେ ସିଏ ଆପଣଙ୍କୁ ଯୋଉ କହିଲେ? ଆପଣ ମୁଲିଆ ଗୁଡକୁ ନେଇ ଗାଡିରେ ଆଣିବାକୁ ଯିବାକୁ ପଡିବ ନା ସେି ଆସିବା ପାଇଁ ତାଙ୍କର କିଛି ବ୍ୟବସ୍ଥା ଅଛି।
ଶୁଣନ୍ତୁ ସିଏ ଚାହିଁଲେ ଶଗଡ ରେ ଯାଇପାରିବେ ବୁଝିଲେ ନା?
ଆଜ୍ଞା।
କୋଉଠିକି?
ଜ
ବୁଝିଲେ ନା? ଆଉ ଆପଣ କଣ କହୁଛନ୍ତି ଶଗଡ ରେ ପଠେଇବି ନା ଟାଟାଏସି ଗାଡିରେ ଯିବେ?
ଶଗଡ ସେମାନେ ଶଗଡ ଯଦି ଆସିବେ ତାହେଲେ ସେ ଶଗଡ଼ରେ ଖର୍ଚ୍ଚ ନେବେ ନା ଆ ନା ସେଥିରେ କିଛି ଖର୍ଚ୍ଚ ନେଇ ଶଗଡ଼ ଗାଡ଼ିରେ
ଶଗଡ ବଳଦ ଆମର ବଳଦ ଯୋଉ ଦିଟି ଯିବେ ହଡ଼ା ବଳଦ ହରିଆ ଆଉ କାଳିଆ ଯୋଉ ବଳଦ ଦିଟିଆ ମୋର ଯିବେ। ସେ ବଳଦଦି ଟା ଆମର ଘାସ ଖାଇବେ ଏବଂ ଦାନା ଖାଇବେ ଚୋକଡ ଖାଇବେ ବୁଝିଲେ ନାଁ?
ଆଜ୍ଞା।
ଆପଣ ଧଡ ଧଡ ଖଡ ଖଡ ଶଉଛି ଶୁଝିଲ
ନାଇଁ ଏକରେ ଟିକେ ତୃଟି ଅଛି।
ତାପରେ ସିଏ ଖାଇବେ ବୁଝିଲେ ନାଁ? ଯାହା ଫଳରେ ତାଙ୍କୁ ସଫିସିଏଣ୍ଟ ଖାଦ୍ୟ ଦେବେ
ଆଜ୍ଞା ଆପଣ ଶୁଣନ୍ତୁ ଆପଣ ହଁ ଆପଣ ଯୋଉ ଶଗଡ ଦୁଇଟା ବଳଦ ପଟେ ସିଏ ମଧ୍ୟ ଖାଇବା ନେବେ ଏବଂ ସେ ମଧ୍ୟ ଖାଇବେ। ସେ ଖର୍ଚ୍ଚ ବି ଆମେ ପଇଠ କରିବୁ।
ଶୁଣନ୍ତୁ ମଇଠା ପାଇଁ କିଛି ନାହିଁ ତାଙ୍କୁ ଗୋଟେ ଗଛରେ ବାନ୍ଧି ଦେବେ ବୁଝିଲେ ନା? ବାନ୍ଧି ଦେଲା ପରେ ଆପଣ ତାଙ୍କୁ ଖାଇବାକୁ ଦେବେ ମୁଲିଆ ମାନେ ଯିବେ ଆପଣଙ୍କ କାମରେ ଲାଗିବେ। ବୁଝିଲେ ନାଁ ଆଉ ଯଦି ବି ଆପଣଙ୍କର ହଳ ଦରକାର ସେ ବଳ ଯଦି ତାଙ୍କୁ ନେଇକି ଆପଣ ଖେଳୁଆ ବି କରିପାରିବେ ଯାହା ଫଳରେ ଧାନ ଆ ଆପଣ ଯୋଉ ତଳି ପକେଇବେ ସେ ଆପଣଙ୍କର ସାହାଯ୍ୟରେ କରିପାରିବେ ବୁଝିଲେ ନାଁ ହ
ଏବେ ତ ଆଧୁନିକ ଯନ୍ତ୍ର ଗୁଡ଼ିକ ବ୍ୟବହାର ହେଉଛି ଚାଷ କରିବାକୁ ଆଉ ସେ
ଶୁଣନ୍ତୁ ଶୁଣନ୍ତୁ ଟ୍ରାକ୍ଟର ରେ ଶୁଣନ୍ତୁ୍ ଟା ଟାକ୍ଟର ଦ୍ଵାରା କରିବା ଦ୍ଵାରା କଣ ହଉଛି କି ଆମର ଯୋଉ ଉର୍ବର ମାଟି ଗୁଡିକ ନଷ୍ଟ ହେଇଯାଉଛି ଯାହା ଫଳରେ ଆମର ଧାନ ଗୁଡ଼ି ତ ଯୋଉ ସମୟରେ ପାଚିବା କଥା ବା ଉର୍ବର ହବା କଥା। ସି ମାନେ ଡାଉନ ହେଇଯାଉଛନ୍ତି ଧାନ ଗୁଡିକ। ଅତି କମ ସମୟରେ ନଡ଼ା ଗୁଡିକ ମରି ଯାଉଛି ସେଥିପାଇଁ ଧାନ ବହୁତ ନଷ୍ଟ ହଉଛି ବୁଝିଲେ ନାଁ?
ଏଇ ମୂଲ୍ୟ ମାନଙ୍କ ଗୁଡ଼ିକୁ ମଧ୍ୟ ରୋଇବେ ଏବଂ ଧାନ କାଟିବା ସମୟରେ ମଧ୍ୟ ଏମାନେ ମୁଁ ଭାବୁଥିଲି ଯନ୍ତ୍ର ବ୍ୟବହାର କରିବି କିନ୍ତୁ ଆପଣ
ଧାନ ଧାନ ତଳି ପକେଇବାରେ କେତେ ମୁଲିଆ ଦରକାର ଆପଣ ନିଅନ୍ତୁ। ଏବଂ ଧାନ ରୋଇବାରେ ଆପଣ କେତେ ମୂଲ୍ୟ ଦରକାର ନିଅ?
ଏ କଥା ଆସୁନି ଏ। ଆଜ୍ଞା ହଁ ଆଜ୍ଞା ଆପଣ ଯାହା କହିଲେ ଆପଣ ମୂଲ୍ୟ ଗୁଡ଼ିକ ହଁ ଆଜ୍ଞା ଆପଣଙ୍କ କଥା ଟିଏ ଆସୁନି ମୋ ପାଖୁ। ହଁ ଆପଣଙ୍କ କଥାଟି ଆଇଲା, ହୁଁ ଆଇଲା, ହଁ ମୁଁ କହିଲି ଆଉ ଆପଣ ଯୋଉ ମୁଲିଆ ଗୁଡି଼କ ପଠେଇବେ ସିଏ ଉଁ ଆଉ ଦ ଚାଷ ଏଇ ଯୋଉ ସମସ୍ତ କାମ କରିବେ। ଆ ତଳି ରୋଇବେ ଏବଂ ଓପାରିବେ ଏବଂ ଧାନ ମଧ୍ୟ କାଟିବେ।
ଚାଉଳରେ ଆ ଚାଉଳରେ ଭାତ କରୁଚନ୍ତି ସାର କିମ୍ବା କେମି କାଲ୍ ଦଉଚନ୍ତି କି?
ହୁଁ ରାସାୟନିକ ଯାହା ହେଲେ ରାସାୟନିକ ନଦଲେ ଏବେ ଧାନ ଗୁଡି଼କ ଭଲ ହେଉନାହିଁ।
ହୁଁ। ଆମର ଏପଟେ ଧାନ ଚାଉଳରେ ରାସାୟନିକ ପଟାସ କିମ୍ବା ସାର ମାର ଦିଆଯାଉନି, କାହିଁକି ନା ଶୁଣନ୍ତୁ ସାର ଦେବା ଦ୍ଵାରା ବିଭିନ୍ନ ପ୍ରକାର ରୋଗ ଆକ୍ରମଣ କରୁଚି ଶରୀରକୁ। ଯାହା ଫଳରେ ଡାଇବେଟିସି ଆ ହାଷ୍ଟ ହା ହାଷ୍ଟ୍ରକ ମାଷ୍ଟ୍ରକ ଦୁନିଆ ରୋଗ ଭାରୁଚି ବୁଝିଲେ‌ ନା? ସେଥିପାଇଁ ଆମର ପ୍ରାକୃତିକ ପଦାର୍ଥରେ ଆମେ ଉଁ ଧାନଟି ଉତ୍ପାଦନ କରୁ ଯାହା ଫଳରେ ଏ ଆମେ ଆମେ ସୁସ୍ଥ ରହୁ, ବୁଝିଲେ ନାଁ?
ହୁଁ ଆପଣଙ୍କ ସାଙ୍ଗୃ କଥା ହେଇ ଖୁବ୍ ଭଲ ଲାଗିଲା ଏବଂ ଆପଣ ଯେହେତୁ ମୂଲିଆ ଆମର ଦର କାର ପଡ଼ି ଆପଣଙ୍କ ସାଙ୍ଗରେ ମୁଁ ସମ୍ପର୍କ କରିବି।
କାରେ ଆପଣ ଆମୁ କହିଦେବେ ଆମକୁ ରହିଲି।
ଆଜ୍ଞା।